ହ୍ୟାଲୋ।
ହଁ।
ଆଉ କଣ କରୁଚୁ ବେ?
ଏଇ ଆଇଥିଲି ଟିକେ ଜଗନ୍ନାଥଙ୍କ ମୂର୍ତ୍ତି କିଣିବାକୁ ଚଣ୍ଡୀଗୋଲ। ରଥଯାତ୍ରା ଆଇଲାଣି ତ ସେଥିପାଇଁ।
ଆମ ରଥ ଯାତ୍ରା ଏବେ କୋଉ ଦିନ ପଡ଼ୁଛି। ହାଲୋ
ହଁ। କଁ ହେଇଗଲା?
ହାଲୋ। ଆଉ ରଥଯାତ୍ରା କଉଁ ନ ହବ, କଉ ନ ହେଉଛି କଉଦିନ ପଡ଼ୁଛି?
ରଥ ଯା ରଥ ଯାତ୍ରା ହବ ହତର ତାରିଖି ଆଉ।
ଆଉ ସତ ତାରିଖ ହେଲେ ନଅ ନଅ ଦିନି ପରେ ଆଉ ବାହୁଁ ଗୁ ବାହୁଡ଼ା।
ବାଉଡା ହବ ଆଉ ହବ ସବୁ ଜିନିଷ ପତ୍ର ଆଉ ମୁଁ ଗୋଟେ କଥାପଚାରୁଛି ମିସ ହେଇଛି କି?
ହଁମେସେଜ ଆଇଛିିବା।
କ କି ମେସେଜ୍ ଆଇଛି?
ହଁ ସେ ଯୋଉ ଆସେଟାସ ସେଇଟା ଆଇଛି ଆଉ।
ଓହୋ ତେବେ ତମେ ବି ଏଇନା ଇଏ।
ତାରିଣ ଠାକୁର ନୁହଁ
ହଁ।
ଅଧାରୁ ରହିଯାଇଛି ଆଉ ଆମେ ଆମେ ବଡ଼ ହେଲେ ଆମେ କରିଦେବା ଆଉ।
ହଁ ଆମ କରିଦବା ସେ ଅଧାରେ ପଖେଇଛନ୍ତି ଭା
କରିଦବା ପୁରା ଟାଇଲ ଫାଇଲ ପ୍ ବଟ୍ କିଛି ନାହିଁ ଖାଲି ସାଇଡ଼୍ ଖାଲି କାନ୍ଥ ଉଠିବ, ଉପରେ ଖାଲି ଟିକେ ହ ଛାତ ପଡ଼ିଆ ଶଇଲେ ଆଗ ଟିକେ ଢଳେଇ ଫଳେଇ ହେଇଗଲେ ଶଇଲା ଆଉ।
ହଁ ମ ଖର୍ଚ୍ଚ ଅଳ୍ପ ହେଇ ସେ କହିଦେଇଛନ୍ତି ମେନ ମେନ କାମ କରିଦେଇଛନ୍ତି, ମାଟି ଫାଟି ପକେଇକି ଘର ଫର କରିଦେଇଛନ୍ତି।
ପିଲର ଗୁଡ଼ା ଠିଆ କରିଦେଇଛନ୍ତି। ଆଉ କିଛି ଦରକାର ନାହିଁ, ଖାଲି ପିଲଟ ଟା ଠିଆ କରିଛନ୍ତି ଖାଲି ଛାତ ପଡିବ ଶଇଲା ଆଉ କାନ୍ଥ ତ ଉଠିବ ଆଉ।
କାନ୍ଥ ନ ଉଠିଲେ ବି ଡିଜାଇନ୍ ଗୋଟେ କରିଦେଲେ ହବ।
କାନ୍ଥ କଣ ସବୁ ଉଠିବ ବି ଭାବୁଛୁ କାନ୍ଥ ଖାଲି ଯେତିକି ଠାକୁର ରହିବେ ସେତିକି ଉଠିବ।
ହଁ ସେଇଆ ତ କହୁଚି ତାପରେ ଡିଜାଇନ କରିଦେଲେ ହବ, ଭଲ ହବ। ଆଉ ଏଇନା କଣ, ତୁ କଣ କରୁଥିଲୁ କି?
ମୁଁ ଏଇ କ୍ଲବଘରୁକୁ ଆଇଥିଲି, ବୁଲୁଥିଲି ଆଉ।
ଓହୋ।
ଏଇ କ୍ଲବଘର କତିରେ ବିଶାଲ ଫିଶାଲ କଥା ହଉଛନ୍ତି ସବୁ। ଆଉ କଣ ଭଲି ଫଲି ଖେଳ ହଉଛି ଏଇନା, ଭଲି ଭଲି ଖେଳା ହେଉଛି, ଭଲି?
ଭଲ ନା ଭଲି ଫଲି ଏଇନି କଉଠି ଖେଳ ହବ, ଭଲି ଏଇନା ଖେଳ ନାଇଁ ଏଇନା ମାଟି ଫାଟି ପକେଇ ଦେଇଛନ୍ତି ପଡିଆରେ?
ଆମର ହେଇ ନାହିଁ ଟ୍ରାଇନ୍ ପଡିଆ ଯଉ ଠାକୁର ହେଇନାହାନ୍ତି।
ହଁ।
ଏଇ ଆ ସେଇ ଯୋଉ ତିନି, ଛଅଟା, ନଅଟା ପିଲର। ସେ ନଅଟା ପିଲର ସେପଟ ଯଉ ଛଅଟା ପିଲରରେ ହେଲା ଠାକୁର ରହିବେ, ହେଲା ଏଟା ପୁରା ଗାଦି ବାଗିଆ ହବ ପୁରା ଯୋଉ ଏମତି ପାଲା ମଣ୍ଡପ ନୁହଁ?
ହୁଁ।
ସେଇ ବେଗିଆ ହବ।
ଲାଇଟ ଜଳୁଚି ମୋବାଇଲର।
ପୁରା ସେଇ ବାଗିଆ ହବ, ଖାଲି ଟାଇଲ ଫାଇଲ ପକେଇ ତମେ ଏଇପୁଟୁ ପୁରା ରାସ୍ତା ହବ। ଆ, ଜବରିଆ ଦେଖା ହବ ତାରିଣୀ ମନ୍ଦିରଟା।
ଓ ହୋ କାଲି ଗୋଟେ ଫିଷ୍ଟ କରିଦବା।
ହଁ, ଫିଷ୍ଟ କରିବା ଆଉ, ଫିଷ୍ଟ ଅଛି ତ କରିବା ଆଉ। ସେଇଟା ଯେବେ ଛାତ ପଡ଼ିଯିବ ସାଇଟରେ, ପୁରା ବଗିଚା ଫଗିଚା କରିକି ପୁରା ଜବର ହବ। ସେପଟ ସେପଟ ଠାକୁର ଉଠିଯିବେ ହେଲା, ସେପଟ ଠାକୁର ଉଠିଯିବେ ସେପଟ ପୁରା ଫାଙ୍କା ହେଇଯିବ। ସେଇପଟ ପ-ସେଇପଟେ ବାର ପୋତି ଦବ, ଏପଟ ସାଇଟି ଟିକେ ପେ-ବାର ପୋତି ଦବ। ପୁରା ଗଛ ଲଗେଇବ ପୁରା ଜବର ହବ, ପୁରା ଏକ ନମ୍ବର।
ହଁ ମଁ ଆମେ କରିଦବା ଟାଇଲି ଫାଇଲି ପକେଇକି, କଲର ଫଲର ଦେଇକି, ସେଠି ହେଲେ ହେଇ ଯିବନି କି, ଭାଲେନା ତ କରିଦେଇଛନ୍ତି ଅଧା।
ଆଉ ଆମ ଆଉ ଆମ ଗାଁ ଟା କେବେ, ଭାଲିଆ ଭାଲିଆନା କଣ? ଭାଲିଆ ଏମିତି ଖାଲି ସହଯୋଗ କରୁଚି ବୋଲି ହେଇଯାଇଛି। ଆମେ କେତେ ସହଯୋଗ କରୁଛୁ କହିଲୁ, ବିଶାଲ ହେରିକା ଆମେ ଯାଇଁ କେତେ କେତେ ଗାଁ ସବୁ ଚାଉଳ ଫାଉଳ ତୁଳେଇ ତାଳେଇ ଆଣିଛୁ କେତେ କହିଲୁ?
ହଁ।
ଖରା ବେଳେ ଯାଇକି ଚା-ଚାଉଳ ତୋଳୁଥୁବୁ।
ସେଇଆ ହବ ଆଉ।
ରଥଯାତ୍ରା କଣ ସିଲୁଆ ତାର କଣ ବୁଝିବ ଆଉ? ରଥଯାତ୍ରା ସିଲୁଆ ତାର ବୁଝିବ। ସିଲୁଆ ସେଇ ସବୁ ତ ସେଇ ଭାଲିଆ କରୁଛି, ଆଉ କିଏ କଣ କରୁଛି କି?
ରଥଉପରେ ଆମେ ଛୋଟ ରଥ କଣ କରିବା? ରଥ ପାଇଁ କିଛି କିଣା କିଣି କରିବା।
ରଥଯାତ୍ରା ଦଶ ଦିନି ଥବ ବାଗେଇବା ଆଉ।
ବାଗେଇବା, ସେଠି ଗେଟ୍ ପଡିିବ, ଇଏ ହବ
ହଁ, ଆଜି ଟିକେ ଏଇ ଏ ବ ଏ ବର୍ଷ ଆଉ ଟିକେ ଭଲ କି କରିବା ଆଉ।
ହୁଁ, ଉପରେ ପତକା ଫତକା ମାରିକି ହେଲା, ରାଜାକୁୁ ମାନେ ଆର ବର୍ଷ ରାଜା ଯୋଉ ବର୍ଷା ହେଲା ଦୌଡିଲା।
ହଁ, ଜମ୍ବୁରା ଫମ୍ବୁରା ମାରି ପୁରା ଓକେ କରିଦବା ଆଉ। ଆଉ କଣ? ଆଉ କଣ ଖବର?
କଣ କିଛି ନାହିଁ, ଆଇଥିଲି ଟିକେ ଚଣ୍ଡିଖୋଲ ଜଗନ୍ନାଥ ପାଇଁ, କଣ ନବା ପାଇଁ ରଥଯାତ୍ରା ଆଇଲାନି।
ଆଉ ବ-ସାଡେ ବର୍ଷା ବର୍ଷା ଫର୍ଷା ହଉଚି।
ହଁ, ବର୍ଷା ଫର୍ଷା ହଉଚି ଆଉ ଏବେ ପାଣି ଫାଣି ପାଇପ ଏଇନେ ଗଲା, ସଫା ସଫି ହଉଛି ପାଣି
ହଁ, ପାଇପ୍ ପଏଣ୍ଟ ପାଇପ୍ ଯୋଉ ଆମର ଯାଇଛି, ହେଲା ବିଲେଇ ଘାଟରେ ଗୋଟେ ରଖିଛନ୍ତି ପଏଣ୍ଟ ହେଲା।
ସେଠି କଣ ହବ, ମୁ ବୁଝିପାରୁନି?
ଆବେ ସେଠି ଶୁଣୁ, ହେଟା ମାନେ କଣ କହିଲୁ, ବି ବିଲେଇ ଗାଡିଆ ଯେତେବେଳେ ମାନେ କମିଯିବ, ମାନେ ତାର ଯୋଉଠୁ ତମେ ଯ କହିବ, ସିଏ ରଖିବ ତାର।
ହଁ।
ଯେ ତାର ତର ତ ଦଶଟା ପଏଣ୍ଟ ଅଛି ନା ହେଲା। ତାର ଯଦି ଦଶଟା ପଏଣ୍ଟ କରିଦେଇ ତାର ପଳେଇବ ସଇଲା ତା କାମ ସଇଯିବ ଆଉ ତାର କାହିଁ ଏତେ ବାଟ ବୁଲୁଥିବ ସିଏ।
ହୁଁ।
ହେଲା, ସେ ସେଇ ବିଲେଇ ଗାଡିଆ ତାକୁ କହିଲା, ବିଲେଇ ଗାଡିଆ ସୋଉଠୁ ରଖିଦେଲା।
ଆଉ ଏଇ ଯୋଉ କ୍ଲବ୍ ଘର, ଏଇ ଯୋଉ ଗାଡିଆ ପାଖରେ, ଆମେ ଦିଟା କହିଦେଇଥିଲେ ଦିଟା ରଖିଦିଅନ୍ତା, ପାଣି କମିଗଲେ ଫେର୍ ଫୁଲୁଅନ୍ତା।
କିହିଲନି।
କହିବେ, ସେଟା ବଡ ପିଲା କହିବେ ନା, ଆମେ କଣ ମଣିଷ ହେଲୁଣୁ କହିବୁ।
ହଁ, ମାନେ ସେ ପାଣି କମିଲେ ସେ କେତେ ପାଣି ଦବ କି ଫୁଲ୍ ହବ?
ଆଁ।
ସେ ଫୁଲ୍ କେମିତି ହବ ସେ ତ ଅଳ୍ପ ଅଳ୍ପ ପାଣି ଛାଡୁଛି।
ଅଳ୍ପ ଅଳ୍ପ ନୁଅବେ ସେଟା ହଉଛି ମୋଟା ପାଇପିରେ ସେ କନେକ୍ସନ ହେଇଛି, ସେଟା ପତଳା ପାଇପିରେ କନେକ୍ସନ ହବ ସେ ପତଳା ପାଇପରେ ଯୋଉ ଘରକୁ ଯୋଉ ପତଳା ପାଇପି ଆଇଛି ସେତିକି ପାଣି ଆସିବ ବୁଝିପାଇଲୁ, ଏଟା ମୋଟା ପାଇପି ଯାଇଛି।
ମାନେ ଗାଡ଼ିଆ କେମିତି ଫୁଲ୍ ହବ?
ଆ ସେଇଟିପା ପଏଣ୍ଟ ରଖିବେ ପା ପାଣି ବାହାରିବ ବୋରିଂ ବାଗିଆ।
ପାଣି କଣ ସଦାବେଳେ ବାହାରୁଥିବ?
ପାଣି ହଁ ତା ଟାଇମ୍ ଅଛି ଯେତବେଳେ ବାହାରିବ।
ତାହେଲେ ତ ଭଲ ଏମିତି।
ହଁ ଭଲ ପା।
ରଖୁନାହାନ୍ତି?
ରଖି ସେ ବଡ଼ ପିଲା କହିଥିଲେ ସିଏ ରଖିଦେଇଥାନ୍ତେ ଏଇ ସେଇ ଯୋଉ ବରଗଛ ପାଖରେ ଗୋଟେ। ଆଉ ଟିକେ ଏଇ ଜାମୁଗଛ ପାଖରେ ରଖିଥାନ୍ତି। ଆମେ ଚିଣ୍ଟୁଆ ମୁ କହିଲୁ ହେଲା ଚିଣ୍ଟୁଆ ମୁ କହିଲା, କହିଲା କ୍ଲବ୍ ଘରେ ପାଖେରେ ଗୋଟେ ରହିବ। ହେଲା, କାହିଁନା ଗାଡ଼ିଆକରେ ରହିଲେ ଧୋଇ ହେଇଯିବ ହେଲା। କହିଲେ କ୍ଲବ୍ ପାଖରେ ରହିବ ସେଇଠୁ ପାଇପ୍ ଯାଇଁକି ସେ ଗାଡ଼ିଆରେ ପଡ଼ିବ, ଏ କ୍ଲବ୍ ପାଖରେ କୋଉ ର ରଖିଲେନି କେହି କିଛି ରଖିଲେନି।
କହିଲେ ହବ ନା ଇଏ କହୁନାହାନ୍ତି ବାଦଲଭାଇ ଫାଦଲ ଭାଇଙ୍କୁ କହିଲେ ହବ।
ଆମ ଗାଁରେ ଆଉ ଗୋଟିଏ କାମ ଦରକାର ହେଇ ଏଇପଟେ ଯୋଉ ବିଶାଲ୍ ଯୋଉ ଠିଆ ହେଇଛି।
ହୁଁ।
ହେଲା, ଏପଟେ ଗୋଟେ ପିଲର ଉଠିବ, ଏପଟେ ଗୋଟେ ପିଲର ଉଠିବ, ଆଗରେ ଲେଖାହବ ସହିକା ସତ୍ୟନାରାୟଣ ଶଇକା ଗାଁ।
ହୁଁ ଏଇଟା ତ ମେନ୍ ଏଣ୍ଟ୍ରି ଆଉ।
ସେଇଟା ସେଇଟା ହେଇଯାଇଥିଲେ ମେ ମୁନା ବା ସେଇଟା କରିପାଇଲାନି ଆଉ ସେଇଟା କହୁଥିଲେ ଚିଣ୍ଟୁଆମୁ ଫିଣ୍ଟୁଆମୁ କରିବାକୁ ହେଲେ କଲେନି କିଏ
ଏଇଟା କେତେ ଖର୍ଚ୍ଚ ହବ ଏଇଟା ଅଳ୍ପ ଖର୍ଚ୍ଚ ହବ କିଛି ନାହୁଁ ଦିଇଟା ପିଲର, ଶଇଲା ଖାଲି ଗୋଟେ ବୋର୍ଡ଼।
ସେଇ ସେ ପଚାଶ ହଜାର ଟଙ୍କାରେ ହେଇ ଖେଳ ଖତ, ପଚାଶ ଷାଠିଏ ହଜାରରେ ଖେଳ ଖତମ୍।
ସେଇଆ ତ।
ଆବେ ଶୁଣୁ ପିଲର ଉଠିବ, ପ୍ଲାଷ୍ଟର ହବ। ଓପର ପୁରା ଇଏ ମାନେ ଛତ ବାଗିଆ ଇଏ ହବ।
ହୁଁ।
ହେଲା, ତା ଟାଇଲ୍ ଫାଇଲ୍ ପଡିବ। ଏ ଲେଖାଉରା ହବୁ ଟାଇଲି ଆସିବ ବୁଝିପାଇଲୁ।
ଟାଇଲ୍ ଲେ ଲେଖା ହୁଏ ପା।
ହଁ ଆ ଟାଇଲି ଲେଖା ଆସିବ ପା ଲେଖା ସେଟା ସେ ଲେଖା ଅକ୍ଷର ଆଣିବୁ ସେଟୁ ଯାଇଁକି।
ଏମିତି ଲେଖା ହେଲେ ହୁଅନ୍ତା ହଁ ରାସ୍ତା ବି ଭଲ ହୁଅନ୍ତା ଯେ।
ବଢ଼ିଆ ହୁଆନ୍ତା ପୁରା ଜବର ହୁଅନ୍ତା ଆମ ଗାଁ, ନହଲେ ଏଠି ନ କରିିକି କ୍ଲବ୍ ଆମ କୁବୁଣ୍ଡିଆ ପାଖରେ କରନ୍ତେ।
ହୁଁ।
ନାଁ
ହଁ ସେ ଟିଏଲେ କରନ୍ତେ।
ପଡ଼ିଆରେ, ଆମ ପଡ଼ିଆଟା ଖାଲି ମାପ ହେଇଗଲେ, ପୁରା ଅଲ୍ ଓଡିଶା ଖେଳ ହବ ଧୁମ୍‌ଧାମରେ।
ଏପଟୁଆ ଏଇନା ଖାଲି ମାଟି ଫାଟି ପଡିଯାଇଚି, ଏପଟ ବ୍ୟାଟିଂ ହବ ଆରଥର ଖେଳ ହେଲା ବେଳେ।
ଆଁ?
ବ୍ୟାଟିଂ ଏଥର ଓଲ୍ଟା ହବ।
ଆବେ ମାପଟା ହେଇଗଲେ ହେଲା, ସେପଟୁ ହଟିଯିବ ହଟିଆଜହର ବିଲରୁ ସାପ ବାହାରି ଯିବ ହେଲା ବୁଝିପାଇଲୁ ସେପଟୁ ବାହାରି ଗଲେ ଆମ ଫ୍ରିଜ୍ ଟା ଏମିତି ହେଇଯିବ, ଏମିତି ହେଇଗଲେ ପୁରା ବଡ ଉଁ ଗ୍ରାଉଣ୍ଡ୍ ଟା ହେଇଯିବ ବୁଝିପାଇଲୁ।
ଓ ସିଏ ତାର ପୁରେଇ ଦେଇଚି ସେ ବିଲଗୁଡା ନା?
ସେଇ ବା ଅଧା ପୂରେଇଚି ଆଉ କିଏ କି ଆଉ କାଆର ନାଇଁ।
ଓହୋ ଆଉ ପଛ ଯୋଉ ମାଟି ପଡିଗଲା ସେ ଖାଲରେ ସେ କରୁଆ ବ୍ୟାଟିଂ ହବ ନା ଏ କରୁଆ ବ୍ୟାଟିଂ ହବ?
ପଛରେ ସେଟା ମାଟି ପଡିଗଲା ଖାଲ ଥିଲା ମାଟି ପଇଲା ଆମର ପଡିଆରେ ଥିଲା ପଇଲା। ହେଲା ବୁଝିପାଇଲୁ ୟାର୍ ଆମର ଯୋଉ ଇଏ ନୁହଁ ଯୋଉ ଗୋବଣ୍ଡିଆ ପଡ଼ିଆ ହେଲା କାମ ନାଁରେ ତିନି ଲକ୍ଷ ଟଙ୍କା ଉଠେଇ ଚନ୍ତି ବୁଝିପାରିଲୁ ତିନି ଲକ୍ଷ ଟଙ୍କା ଉଠେଇ ନାହାନ୍ତି ମାନେ ତିନି ଲକ୍ଷ ଟଙ୍କା ଆଇଚି ହେଲା ସିଏ କେଇ କାମ କରୁନାହାନ୍ତି କାମ କରିକି ଫଟୋ ଉଠେଇଲେ ତାଙ୍କୁ ପଇସା ଆସିବ ଆସ୍ତେ ଆସ୍ତେ ହେଲା ସେଇ ଯୋଉ ସେ ଗାଁ ସେଦିନ ରୋଲର ଜେସିପି ପୁରେଇ ଥିଲେ ଥରେ ମନେ ଅଛି ନା?
ହୁଁ ହୁଁ।
ଜେସିପି ପୁରେଇ ଥିଲେ ସେଠି ମାଟି ପକେଇଲେ ପକେଇ ପକେଇ ଏମ୍ ତି ଇଏ କରୁଚନ୍ତି ତାଙ୍କ ଫଟୋ ଉଠେଇ ତାଙ୍କ ଆସ୍ତେ ଆସ୍ତେ କରିକି ତାଙ୍କ ପଇସା ଉଠଉଚନ୍ତି ଆଉ।
ଓ କର୍ କରି ଦିଅନ୍ତୁ।
ଆଉ କରୁଚନ୍ତି ଯିଏ ପଇସା ଯଉ ଯିଏ ଥେବେ ପାଞ୍ଚ ଛଅ ଜଣ ଥିବେ ସିଏ କରୁଚନ୍ତି ଆଉ।
ସେ ଖାଇବେ ପଇସା ଯେତିକି କରିବେ କରିବେ ସେ ଖାଇବେ ଖାଇବେ ଆଉ ନା।
ହଁ ଯେତିକି କରିବେ କରିବେ ଖାଇବେ ଖାଇବେ। ଆମର ଖାଲି ମାପ ହେଇଗଲେ ସଇଲା ମାପ ହୋଇ ଗଛ କଟିଗଲେ ସଇଲା। ଏତିକ ଦକାରେ। ଆଉ ଟୁନାଦା ବି ତାର ଏଇନା ସରିଆ ସରିଆ ହେଇଗଲାଣି ଯୋଉ ସରପଞ୍ଚ ହେଲା ସିଏ ଏଇନା କହୁଥିଲା କହୁଥିଲା ଯୋଉ ତାର ଏଇନା ଯେତେ ମାନେ ଆସିବ ଇଏ ମାନେ କଣ କାମ ତାର ସେତେ ଲାଭ ହେଲା ଧର ସିଏ ସିଏ ଗୋଟେ କାମରେ ଦଶ ହଜାର ଟଙ୍କା ପାଇଲେ ସିନା ତାଙ୍କର ସରିଆ ସରିଆ ହେଇଗଲାଣି ସିନା ଶହେଟା କାମ ଆଣିବେ ଯେ ଦଶ ଲକ୍ଷ ଟଙ୍କା ପାଇବେ ତାଧେରେ। ହେଲା ସେଇ ଯୋଉ ସେ କହୁଥିଲେ କଁ ଯୋଉ ଆମ ଗୋବଣ୍ଡିଆ ପଡ଼ିଆରେ ଘର ଦିଟା କରିଆକୁ।
ହୁଁ।
ହେଲା
କୋଉଠି?
ଗୋବଣ୍ଡିଆ ପଡ଼ିଆରେ ଘର ଦିଟା କରିଆକୁ କହୁଥିଲେ।
କଁ ପାଇ?
ସେଟାମାନେ ପରମାନେଟ୍ ଘର ମାନେ ଖେଳ ଫେଳ ଜିନିଷ୍ ଫିନିଷ୍ ରହିବ। ଖେଳ ମାନେ ସେଇଠି ଷ୍ଟେଜ୍ ବାଗିଆ ଗୋଟିଏ ଘର ହବ ହେଲା ଆଉ ଗୋଟେ ଖେଳ ଷ୍ଟେଜ୍ ହବ ବୁଝିପାଇଲୁ।
ହୁଁ ହୁଁ ହୁଁ
ଉଁ ଷ୍ଟେଜ୍ ମାନେ ସେଟା ପରମାନେଣ୍ଟ ଷ୍ଟେଜ୍ ଖାଲି ଚାରି କର ୱାଲ୍ ମାରିଦବ ସଇଲା।
ହଁ ହଁ।
ହେଲା ଆଉ ଗୋଟେ କୋଉ ଘର ହେଇଥାନ୍ତା କି ବ୍ୟାଟ୍ ଫ୍ୟାଟ୍ ରହିଥାନ୍ତା ସେଇଗୁରା ଆଉ
ଟୁନା ଦା ଆଉ ଠିଆ ହେବିନି କି ଏତିକି?
ନା ଟୁନା ଦା ଆଉ ଠିଆ ହବନି ଆ ପରେ ବା ଠିଆ ହବ ଇ ଯୋଉ
କିଏ?
ଏକଥା କଣନା ଯେ ରାଜନୀତି।
କିଏ ପାଟିକୁ ଯିବ?
ହାଁ
ଆଉ କଣ କହୁଛୁ?
କଣ କହୁନୁ?
ଆଉ କଣ କହୁଛୁ?
ଆଉ କିଛି ନାହିଁ ଯିବା କୁଆଡେ଼ ଦଶ ସତରଶର ପାଇଁ କଣ କାମ ଫାମ କରିବା।
କାଲି କମ୍ପୁଟର ଯିବୁ, ନା?
ହଁ, କାଲି ଯିବା କମ୍ପ୍ୟୁଟର, ତ ପଳେଇଆ କଣ ହେଲାକି?
ହଁ, କାଲି ଯିବା ଆଉ। ଚାରିଜଣ ଯିବା ଆଉ, କିଏ ତ ଯିବେନି ଆଉ।
କୁ କ ଆଉ କଣ କ ସେଠି ପାଟି-ଫାଟି କେହି କରିବେନି କ
ଆ
ପାଟି ଫାଟି କରିବେନି କେ, ଦେଖିକି